ହ୍ୟାଲୋ
ହଁ କୁଆଡେ ଯାଉଚୁ କି?
ନା ଏଇ ପୋଖରୀ ପାଖରେ ଆସିି ବସିଚିବା।
ଓ ହୋ ଆଉ ତ ସେ ପୋଖରୀ ଟା କଣ ଏ ବଡଟେ ହେଇଥିଲା କଣ ହେଇଥାନ୍ତା ଏ
ହଁ ବା ହେଇଥାନ୍ତା କଣ ହେଇ ହେଇ ଆଉ କଣ ବୁଝାବୁଝି କରୁନାହାନ୍ତି ଆ ଏଇଠି ଆସିିକି ବସିଛି କଣ ପିଲାଡ଼ା ମାଛ ଧରିଛନ୍ତି ତ କୋଉ ପିଲାଗୁଡା ଆସିକି ହେଲା ଆରେ ପିଲା ଗୁଡା ମାଛ ଧରୁଛନ୍ତି ହେଲା ମାଛ ଧରୁଛନ୍ତି ଆଉ ଦିଟା ପିଲା ପୁରା ମଝିଆ ମଝି ପଳେଇଛନ୍ତି ହେଲା ତା ପାଟି କରୁଛି ସେ ଆସ ବାର ନାହିଁ ପୁରା ମଝିଆ ମଝି ପୋଖରୀ ମଝିଆ ମଝି ଏଠି ଏତେ ପାଣି ତାଙ୍କୁ ଡର ଭୟ ନାହିଁ ପୋଖରୀ ହଁ ପା ପୁରା ଗଭୀର ପୋଖରୀ ଟା ସିଏ ପୁରା ଗୋଟେ ମଝିଆ ମଝି ଗୋଟେ ବାଉଁଶଟେ ପୋତା ହେଇଛି ହେଲା
ହୋଇ
ବହୁତ ବଡ ବଉଁଶଟେ ପୋତା ହେଇଥିଲା ସିଏ ପୁରା ଜଷ୍ଟ ଟିକେ ନାକୁ ଦେଖା ଯାଉଛି। କି ବୁଡି ଯାଇଛି ଠିକ ସେ ବି ଦେଖା ଯାଉନି ଏଇ ଛୁଆ ଗୁଡା ସେଠି ଯାଇଛ
ଭାଇ ଅଭ୍ୟାସ ପାଖରେ ପହଁରିବା
ହଁ ପହଁରିବା ଶିଖିଛନ୍ତି ଗୋଟେ ମଶାରୀ ପେଇ। କିଏ ଧରୁଛନ୍ତି ମାଛ ଆଉ।
ହଁ ଏଇ ବର୍ଷ। ଯଉନି ପୁରା ମାଛ ଉଠି ଯାଇଛନ୍ତି ବିଲରେ ବା ମାଛ କୋଉ ବାଟେ ପଶି ଆସଛନ୍ତି ପାଖାପାଖି ପୋଖରୀ ଥିଲେ।
ହଁ ପାଣି ପାଣି ଯଦି ଉଠିବେ ବିଲକୁ ପଳେଇ ଯାଇଥିବ ମାଛ।
ହଁ ପାଖାପାଖି। ଆମ ଘର ପାଖରେ ଯୋଉ ଯୋଉ କଙ୍କଡା ପୁରା ମିଞ୍ଚି ଅଂଶୁ ପୁରା କଣ କରୁଛୁ ନା। ବାଲଟିଏ କାଲି ଫୁଲ ଧରିକି ନେଇକି ଯଇଛି କଙ୍କଡା।
ହ ହ।
ଧରୁଛି ନେଇକି ଆସୁଛି।
କଙ୍କଡ଼ା ଟା ଡ଼ଭଲ ଲାଗେ ନା ସମୁଦ୍ର କଙ୍କଡ଼ାଟିିକ ବି ଭଲ ଲାଗେ ନା।
ହଁ।
ଙ୍କେ ଚୁଇଁ କାଆ ସମୁଦଙ୍କ ବାନେ ବଢେଇ।
ହଁ ସେଇ ଅପଟ ବଢିଆ ଲାଗେ। ବଡ କରେ ଛୋଟ ଛୋଟ କେମିତି ଖାଆନ୍ତି କି ଏଣୁ ମୁ ଖାଇପାରି। ଜମା ତ ସେ ବଡ କଙ୍କଡା ଭଲ ଲାଗେ।
ହଁ ଅତ ସେଳକଛଟ।
ବଡ କଙ୍ଗରେ କେତେ ପ୍ରକାର ରୋଷେଇ ହେଲାଏ କହିଲୁ। ବଡ କଙ୍କଡା ଯୋଉ ଏବେ ସବୁ ଦେଖୁଛୁ ନା ବାହାରିଛି।। କଙ୍କଡା ଫ୍ରାଏ କରୁଛନ୍ତି ଯୋଉ କଙ୍କଡା ତା ଦେହରେ। ଯୋଉ ମୌକା ଆସ। ସିଝେଇକି ଖଲି ଯେମତି ଚାଇନିଜ ମାନେ ଖାଆନ୍ତି। ଏବେ ଆମ ଓଡିଶାରେ ସେମ ଭୁବନେଶ୍ୱରରେ ସେମତି ଗୋଟେ ରେଷ୍ଟୁରାଣ୍ଟ ରେ ଦଉଛନ୍ତି।
ଆଇଁଷ ତ କେତେ ପ୍ରକାର ହଉଛି।
ହଁ। ଆମ ଘରେ ଆସି ସେଇଟାକୁ ଭାଜିକି ସେ କାଲି ଆଣିିଲ ତାକୁ ଭାଜିଲି ଡାଡୁ କି। ପୁରା ଧରିକି ଏମିତି ଖାଉଛନ୍ତି ଆଉ ପୁଅ ଦିଜଣ ପୁରା ଧରିକି। କଙ୍କଡା କୁଛି ଛୋଟ ଛୋଟ କଙ୍କଡା। ତାକୁ ହାଜି ଦେଇଛନ୍ତି ଖାଲି ଆମ ଘରେ ଧୋଇକି ତାକୁ ସଫା କରି। ସେ ପୁରା ଧରିକି ଏମିତି ଚୋବେଇ ଚୋବାଇ ଖାଉଛନ୍ତି। ଚକୋଲେଟ ଭଳିଆ ହସି ସବୁ ରହିଛୁ।
ଡର ହେଲା କଡା କାମୁଡିଦବ।
ଆରେ ତାକୁ ଭସ ଭଜା ହେଇଯାଇଛି।
ଓ ଭତ।
ହଁ ସକାଳୁ ସବୁ ସଫା କରିକି ଧୋଇ ଦୋଇକି ଭାଜି ଦେଇଛନ୍ତି। ଭାଜି ଯେମିତି ଜଣ ଦଟ ମୁଁ କହିଲି ପୁରା ନାଲି ନାଲି ହେଇଛି ମୁଁ କହିଲି। କଣ ଖାଉଛନ୍ତି ମୁଁ କହିଲା ବେଳକୁ ଦେଖିଲା ବେଳକୁ। କଣ କଣ କହୁନ୍।
ହୁଁ ଆଉ କୋଉଟା ଭଲ ଲାଗେ ଆଉ।
ହଁ ତତେ କୋଉଟା ଭଲ ଲାଗିବ କଙ୍କଡା।
ମତେ ଚିକେନ ଭଲ ଲାଗେ ଚିକେନ ଭଲ ଲାଗେନି। ଚିକେନ ସବୁ ଆଇଟମ ଭଲ ନା ଅଧିକା ବିରିୟାନୀ ଚି ଚିକେନ। ଏଇଗଟା ଟିକେ ଭଲ ଲାଗେ ଅଧିକ।
ହଁ ମତ ସେ ଚିକନ୍ ଚିଙ୍ଗୁଡ଼ି। କଙ୍କଡା ବି ବଡ ବଡ କଙ୍କଡା ଭଲ ଲାଗେ। ମତେ ବଡ ଛୋଟ ସବୁବେଡେ। ପିଙ୍ଗୁଡି ପରା ଅଲଗା ପ୍ରକାର ପସନ୍ଦ। ଶିଙ୍ଗୁଡ଼ି ହୁଁ ହଉ। ଯୋଉ ମାଛ ମତେ ଜମା ଭଲ ଲାଗେ ନା। କଣ ପାଇଁ କେଆଣି ମଟନ୍ ମାଛ ମତେ ଏ ଅ ଏଇ ତିନିଟାଙ୍କ ମତେ ଟୋଟାଲି ଭଲ ଲାଗେନା।
ତିନିଟାଙ୍କୁ କହିଲା ମାନେ କୋତରା ଲାଗେ ମାନେ କେମିତି ଗୋଟେ ସ୍ମେଲ ହୁଏ। ଶାନ୍ତିରେ ଖାଇ ହୁଏନି। କିନ୍ତୁ ଏ ସେଟା ଭଲ ଲାଗେ ଚିକେନ ଟା ଟିକେ ଭଲ ଲାଗେ। ଚିଙ୍ଗୁଡି ଫିଙ୍ଗୁଡି ସେଇଟା ଭଲ ଲାଗେ। ଏ ମାନେ ଅସୁକ ଲାଗେ ନା ଖାଇବାକୁ ସେଟା ଅସୁଖ ଲାଗେ। ମାଛ ଉଁ ଦେଶୀ ମାଛ ଖାଇବୁ ଯଦି ଭଲ। ଲାଗିବ ମାନେ ଅଧିକ ବଡ ନୁହେଁ କି ଅଧିକ ଛୋଟ ନୁହଁ।
ଶୁଣୁନୁ ଅପାଙ୍କ ବାହାଘର ଜଣଙ୍କର ହଉଥିଲା ହେଲା ମଙ୍ଗଳପୁରରେ। ତାଙ୍କ ବାହାଘର ଯାଇଥିଲୁ। ତ ବାରିପଟେ ଯୋଉ ରୋଷେଇ ଯୋଉଠି ହଉଛି। ଆମେ ରୋଷେଇ କତିକି ସବୁବେଳେ ଯାଉ। ସେ ରୋଷେଇ କତିକି ଯାଇଚୁ। ରୋଷେଇ ପଛ ପ ଟେ ଏମତି ମଟନକୁ ତିଳିକି ଉପରେ ଟାଙ୍ଗିକି ଚମଡା କାଟୁଥିଲେ ଦେଖିଦେଇଚୁ। ଆଉ ତା ପରଠୁ ଭୁଲରେ ସେ ସେବେଠୁ ଏପର୍ଯ୍ୟନ୍ତ ଆମେ ଟୋଟାଲି ଖାଉନୁ। ମଟନ ଲୋକଙ୍କୁ କଣ ଭଲ ଲାଗେ କେଇଆଣି ମଟନ ନା।
ଲୋକ ତ ମଟନ ପୁଣି ମଟନ ବି ଅଧିକା ରେଟ ହେଁ।
ଲୋକ ସେଇଥିପାଇଁ ବୋଧେ ଲୋକ ବସନ୍ଦ। କିଣି ପାରନ୍ତିନି। ଖାଇ କିଣିଲେ ବି ଗୋଟେ ଗୋଟେ ଲୋକ ଭାରି ବ ହମ
ହଁ ସିଏ ମାନେ କିନ୍ତୁ ମଟନ ଟା ଅଧିକା ଖାଇବା ଭଲ ନୁହେଁ। ମଟନ ଚିକେନ ମାଛ ଟା ଖାଇବା ଭଲ। ଏଟା ହାର୍ଟ ପ୍ରୋବଲେମ ଧରିଛି। ଆଁ।
ହଁ ଆମ ଘରେ ଯାଇ ଦେଶୀ ମାଛ ଗୁରା ସବୁ ଧରା ହଉଛି କଉଠି?
ହୁଁ ସେଇ ଦେଶୀ ମାଛ ଖାଇବା ହିଁ ଦେହ ପାଇଁ ଭଲ। ଛୋଟ ମାଛ ତ ଆହୁରି ବଢିଆ ଆଖି ପାଇଁ।
ହ।
ହୁଁ।
ଆଉ କଣ ତାଙ୍କ ସେଠି ବଇଚୁ କଣ ବୁଲିଆକୁ ଏମିତି ପଳେଇଚୁ।
ନା ଏଇ ଆସିଚି ଏ ଏଇଠି ବଇଚି ଆଉ କଣ ଘରେ କଣ କରିବି ଭଲ ଲାଗୁନି। ଅନଲାଇନ କ୍ଲାସ ବି ହଉନି ପିଜି ର କିଛି ନାହିଁ। କ୍ଲାସ ଫ୍ଲାସ କରୁନୁ ଏମିତି ଗୋଟେ ହଠାତ୍ ଆସି ପରୀକ୍ଷା ଇଏ କରିଦେବେ।
ତ ଗୋଟେ ତ କ୍ଲାସ କରନ୍ତେ ଇଏ କରନ୍ତେ ନା। କିଛି ଦିନି କ୍ଲାସ ତ କରନ୍ତେ।
ହଁ କଣ ଜାଣନ୍ତେ।।
ହଁ ଫାଷ୍ଟ ସେମିଷ୍ଟାର ର କ୍ଲାସ କଲ। ପଛେ ଦି ଦିନ କ୍ଲାସ କର କିନ୍ତୁ କଲ ଆମେ ଜାଣି ପାଇ ଲୁ ଯୋଉ ଯିଏ ବୁଝି ପାଇଲୁ ଟିକେ ଭଲଲାଗି କଲ ଏଇଟା ସେକେଣ୍ଡ ସେମିଷ୍ଟାରରେ ଟିକେ କ୍ଲାସ କରିବନି। ନୂଆ ବହି ଫେରେ ଦେଇଚି।
ଆଙ୍କେ କେଡେ କେଡେ।
ଆଉ ଗ୍ରୁପ ରେ କହିଆକୁ ପଡିବ। ସାରଙ୍କୁ ନହେଲେ କହିବ ସାର୍ ଗୋଟେ କ୍ଲାସ ତ କରନ୍ତୁ।
ଉଁ ହୁଁ। ସାରୁଙ୍କୁ ସମସ୍ତେ କହିଲେ ହବ ନା ଆଉ।
ହଁ ଆମେ କହିଲେ କଣ ହବ। ସବୁ ଛୁଆ ମିଶିକି କହିଲେ? ଗୋଟେ ସାର୍ ଶୁଣିବେ କି ହଁ କରିବା ଚାଲ। ଆମେ ଏଗଜାମ ଦଉଥିଲୁ ହସ କଥାଟେ ଶୁଣ। ଆମେ ଏଗଜାମ ଦଉଥୁଲୁ ଦୀପକ ସାର ଏନଟିରି କଲେ ଲାଆଷଟ ଏଗଜାମ ଦିନ। ବୋଧେ କି ତା ପୂର୍ବ ଦିନ। ଏ ଦୀପକ ସାର୍ ଆସିଲେ। ଇଏ କହୁଛନ୍ତି ଏ ଯିଏ ବେଶ ଶୀ ଗପନ୍ତି ବୁଝି ପାରୁଥୁବ କା ନାଁ? ହଁ ସିଏ ଅଛ, ସାର୍ ଙ୍କର ନୂଆ ବାହାଘର ହେଇଛି। ଆଉ ସାର୍ ଆସ, ସାର୍ ମୋତେ ଆପଣଙ୍କ ବାହାଘରକୁ ଡାକିଲେନି ଆଉ। ସାର୍ ହସୁଛନ୍ତି ଏମିତି। ଆଉ ସାର୍ ଡାକିବାର ଥିଲା ନା ଆଉ। ଆମେ ସମସ୍ତେ ଟିକେ ଆପଣ ବାହାଘରକୁ ଯାଇଥାନ୍ତ। ଆମକୁ ଯୋଉ ଖୁସି ଲାଗୁଛି ଆଉ।
ହଁ।
ବାହା ହେଇଗଲା।
ହୁଁ, ହଁ ରାଜଶ୍ରୀ ବା। ତା ନାଁ ରାଜଶ୍ରୀ ସିଏ ବି ସେଇ ଓଡିଆ ଅନର୍ସର ଝିଅଟା।
ହଁ। ହଁ ପା ଥିଲା ତାର ବୟଫ୍ରେଣ୍ଡ ଥିଲା। ତାପରେ ଏଇ ସାର୍ କେବେ ଆସିଲେ ତାଙ୍କ ସାର୍ ସହିତ କେମିତି ଆସିଲେ। ସାର୍ କୁ ବାହା ହେଇଗଲେଣି।
ହଁ ଆମ କଲେଜ୍ ରେ ବା ସବୁ ଇଏ କରନ୍ ଏ ସବୁ ମାନେ ମଜାକ୍ ଉଡାନ୍ତି ତାର।
କଣ ସାର୍ କୁ ନେଇକି?
ହୁଁ, ନାଇଁ ନାଇଁ ସେ ଉଁ, ଉଁ, ଯୋଉ ରାଜଶ୍ରୀ ଆଉ ସାର୍ କୁ ନେଇ।
ଛୁଆ କେମିତି ଜାଣିଲେ? ସେ କହିଲା ନା ଛୁଆଙ୍କୁ ନା ଛୁଆ ଜାଣି ପାଇଲେ ତା ହାବ ଭାବ
ଛୁଆ ହାବ ଭାବରୁ ଜାଣିପାରିବେନି। ତ ଜାଣି ପାରିବେ ନା ହାବ ଭାବ ରୁ। ଛୁଆକୁ କୋଉ ଛୁଆ ଆଉ ଜାଣିପାରିବନି କହନି।
କଣ?
ହଁ, ମୁଁ କହିଲି ଆଉ କୋଉ ଛୁଆ ଜାଣିପାରିବନି କହନି?
ସେଇଆ ସମସ୍ତେ ଜାଣିଦେବେ ଖରାର
ଏଇ ଜଗନ ଏଇ ଯୋଉ ପ-ଯୋଉ ଛ- କଣ ସେଟା ଚଣ୍ଡିଖୋଲଲେ ପୁରୀ ମନ୍ଦିର ହୋଇଛି ଚାଲ ଯିବା। ଜଗନ୍ନାଥ
ହଁ, ହଁ ମିନି କେଦାରନାଥ ଚିନ୍ ସେ ମିନି ପୁରୀ ସେମିତି ସମସ୍ତେ ନାଁ ଦେଇଦଲେଣି ମିନି ପୁରୀ।
ମିିନି ପୁରୀ, ହଁ, ହୁଁ, କେ ବଢିଆ ବନେଇ ଯିମିନା।
ହଁ ଏଇ ଚାଲିଥିଲା। ଟେ-କେଦାରନାଥ ଯେମିତି ଚାଲିିବ ଏଟା ବି ସେମତି ଚାଲିିବେ। ଯେ ହେଇ ଦେଖ ଆ ରିଲସ୍ ପ
କେଦାରନାଥ ଟା ବ- ମାନେ ଉଁ, ବହୁତ ଇଏ ହେଇଗଲା। ବହୁତ ଫେମସ୍ ହେଇଗଲା।
ବହୁତୁ ଫେମସ୍ ହେଲା। ହଁ ପା ଭୁବନେଶ୍ୱରରୁୁ ଆସ ଛନ୍ତି ଲୋକ। ୟୁଟ୍ୟୁବରୂ ସବୁ ଆସୁଛନ୍ତି ଏଠକିି। ଦେଖିକି ଇଏ କେମିତି କଣ ଏବେ କଣ କେମିତି ତୋମ ଗାଁ ରେ ପା?
ହଁ।
ଏବେ କେମ
ଆମ ଗାଁରେ ଯେ ସବୁ ଇଏ କରୁଛନ୍ତି ଆଉ। ହୁଁ, ଆଉ ଏ କଣ ଖାଇଥିଲୁ ବେ? ହାଲୋ‌।
ବାହାରିଛନ୍ତି।
ଖାଇଥିଲୁ କଣ ବେ? କଣ?
ମୁଁ କହିଲି ପା-ପାହାଚର ତଳେ ଏମିତି ଯୋଉ ପାଣି ରଖିଚନ୍ତି ଗୋଡ ଧୋଇକି ଠାକ
ହଁ, ହଁ, ହଁ, ଗୋଡ ପା-ଧୋଇକି ଉପରକୁ ଯିବୁ। ଉଁ, ଇଏ ଏପଟ ସେପଟ ପାଣି ଯାଉଥୁବ ଗୋଡ ଧୋଇକି ଉପରକୁ ଯିବୁ। ହୁଁ ହୁଁ। ଏବେ ତ ଆହୁରି ବି ଭଲ କରିଦେଲେଣି କଣ, ଶିବ ପାର୍ବତୀଙ୍କ ମୂର୍ତ୍ତି ଆଣିକି ମାନେ ବାହାରେ କଣ ରଖିଛନ୍ତି। ବଡ଼ଟେ ପୁରା। ଛେ ମନ୍ଦିର ଟା ଅଧା ହେଇଥିଲା ହେଲା। ହାଲୋ। ସେ ମନ୍ଦିର ଟା ଅଧା ହେଇଥିଲା। ତାପରେ ଗାଁ ଲୋକ ମିଶିକି, ଏଇଟା ପୁରା କରି ଦେଇଛନ୍ତି। ଆଉ ଗାଁ ର ମୁଖିଆ ଯିଏ ସେମ୍‌ତି, ଆରେ ସେ ଗାଁର ମୁ ଏମିତି କୁହ ଗାଁ ର ମୁଖିଆ ଯିଏ ଥିଲେ, ଭୋ ମାନେ ବହୁତ ଆଗୁରୁ ସେଇଟା ହେଇଥିଲା। ଏମ୍‌ତି ଅଧା ନର୍ମାଲ ହେଇଥିଲା। ତାପରେ ଗାଁ ଲୋକ ଲୋକ ଏମ୍ତି ଆଇଡିଆ ବାହାର କରିକି ମିନି କେଦାରନାଥ୍ ଭଳିଆ କରିକି, ମାନେ ଏଇପରି କରିଚନ୍ତି। ଆଉ
ପୁରା ସେମ୍ ଟୁ ସେମ୍ କରିଛନ୍ତି, ମାନିବାକୁ ପଡ଼ିବ। ଫେର୍ ସଜେଇ ଥିଲେ। ଦେଖିଚ ନା? ସୋମବାର୍ ଦିନ, କଉ ଦିନ ଗୋଟେ? ଏମିତି ଗୋଟେ ସଜେଇ ଥିଲେ।
ପା ହୁଁ! ବଢିଆ ସଜାନ୍ତି। ମନ୍ଦିର ଟା ଗାଁ ଭିତରେ ହେଇଯାଉଛି। ରୋଡ୍‌ ସାଇଟି ରେ ବି ହେଇଥାନ୍ତା।
ଆଉରି ବଢିଆ ହେଇଥାନ୍ତା। ମାନେ ଭିଡ ମାନେ ଅଲଗା ପ୍ରକାର
ହୁଁ! ତା ଭିତରେ ବି ହେଇକି ବହୁତ ଭିଡ ହଉ
ସେଟା ଧୀରେ ଧୀରେ ଦେଖିବ ଆଉ, ମାନେ ଇଏ ହେଇଯିବ ଭଲ ହେଇଯିବ। ରୋଡ୍‌ ଫୋଡ୍‌ ବି ଭଲ
ହଁ ସେ ହେଇଯିବ, ଅଟୋମେଟିକ୍ ଗୋଟେ ଜାଗା ରେ ଫେମସ୍ ହେଲେ ସବୁ ଭଲ ହେଇଯିବ। ହଉ ତୁ କ'ଣ କର୍ ମୁଁ ଘରକୁ ଯାଏ। ଆଉ ଆ ହଉ ହଉ